ହ୍ୟାଲୋ।
ହ।
ହ୍ୟାଲୋ।
ହଁ କହ?
ହୁଁ କଣ କରୁଛୁ?
ଏଇ ଏବେ ପାଠ ପଢିମି ବୋଲି ଖାତା ଦୌଡ ଧରିକି ବଇଛି
ହୁଁ ପଢା
ହୁଁ କାମ ଶୋଇଲା ଏଇ ନା ଓ ପ ଯାଏ ଦି ଘଣ୍ଟା ପଢିକି ତାପରେ ଯିବି ତଳୁ ତ ସେଇଥିପାଇ ଆସଛି ଉପରୁ
ଆଉ। କଣ ପାଠ ସାଠ ସଲ ପଢାପଢି ଚାଲିଛି
ପାଠ ପଢା ପଢି କୋଉଥିଲ ଆ କେତେ କଁ ପଢିମି ଏଇ ତ ଦେଖୁଛୁ ଏଇ ଶହିଲ ଏଗାର ଟାରେ କାମ ଏଗାରଟା ସାଢେ ଏଗାରଟାରେ କାମ ସରୁଛି ଆସିକି ଆଉ ତୁ ଘଣ୍ଟେ ଘଣ୍ଟେ ପଡିଥିବୁ ନା ଘଣ୍ଟେ ଘଣ୍ଟେ ମିଳୁଛି ଗାଧୁଆଳେ ଯାହା ତାପରେ ପୁଣି ତଳକୁ ଯିବୁ ସମସ୍ତେ
ତାଦିନ ବାହାଘର ପୂର୍ବରୁ ଯାହା କରିଦେଇଥିବୁ କରିଦେଇଥିବ ବାହାଘର ପରେ ଟିକେ ଭାରି ଇଏ
ହୁଁ।
ମୁଁ ମାନେ ବାହାଘର ପୂର୍ବରୁ ଯୋଉ ଲାଇନ ରେ ପଶିଯାଇଛି ପଶିଯାଇଥିବି ବାହାଘର ପରେ ଟିକେ କଷ୍ଟ ଆଉ
ତୁ ଯୋଉ ଲାଇନରେ ମାନେ କଣ କୋଉ ଲାଇନରେ?
ଆରେ ବାହାଘର ପୂର୍ବରୁ କିଛି ଜବ ଗୋଡେ କରିଦେଇଛୁ କରିଦେଇଛୁ ମାନେ ବାହାଘର ପରେ ହେଲା ବେଳକୁ ପାଠ ପଢେଇବାକୁ ଗୋଟେ ଟାଇମ ନଥିବ ଇଏ ନଥିବ ଏମିତି ନୁହେଁ କି
ହୁଁ ସେଇ ହଁ ସେ ବାହାଘର ପୂର୍ବରୁ ଯଦି ଚାକିରି ତୁ କରିଦେଇଥି
ଯାହାର ସେମିତି ପୁରା ପୁରା ସେ କଣ ନା ପୁରା ନଲେଜ ମାନେ ସେମତିକା ନଲେଜ୍ ସେମାନେ ଯେତେବେଳେ ଚାହିଁବେ କରିପାରିବେ ସତ କଥା ହଉଛି ହେଲା ଯୋଉମାନେେ ଗୋଟେ ଥରେ ରେ ପୁରା ଗୋଟେ ଥରକେ ପୁରା ମନେ ରଖିଦେବେ ପୁରା ଗୋଟେ ବହୁତ ଜ୍ଞାନୀ ଟାଇପ ର ଥାଏ ନା ତାର କିଛିଟା ସତ କ ଥାଏ ନା ନଥାଏ ସତ କହିଲୁ? ଦେଖିବୁ କି ସେ ମାନେ ଯୋଉ ଯଦି ଟିକେ ପୁରା ଭଲସେ ପୁରା ମନେ ରହୁନଥିବ ଗୋଟେ ଗୋଟେ ଥରରେ ମନେ ରହୁନଥିବ ତାଙ୍କୁ ପଢିବୁ ଘୋଷିବୁ ଇଏ କରିବୁ ବାହାଘର ପରେ ଟାଇମ କମ ମିଳୁଥିବ। ବାହାଘର ଏଇ ରାଜ ଯଦି ଯାହା କରିପାରିବ ଆଉ ଛୁଆଟ ହେଲେ କଣ ଆଉ କରିପାରିବୁ କି ବାପ ସେତେବେଳେ ତ ଟାଇମ ଆଉ ମିଳିବନାଇ ଲ ମା ସେତି ଛୁଆ ବଡ ହେ ପୁଣି ତ ଯ ଯଦି ସମସ୍ତଙ୍କର ସେମିତି କିଛି ନଥାଏ ଜନ ଜଣଙ୍କର ଇଚ୍ଛା ହୁଏ ଜନ୍ଦ ଜଣଙ୍କର ଇଚ୍ଛା ହୁଏନିଁ ତ ଇଚ୍ଛାକୁ ନେଇକି ନିଜ ଇଚ୍ଛାକୁ ନେଇକି ନିଜର ଯାହା ଆଉ ନା
ଏମୁଁ ପକେଇ ନଥାନ୍ତି ସବୁ ଏଇ ଇଏ ଆଯ୍ୟର ଜାରଲିନି ଇଏ ମାମାରିକ ପକେଇଲେ ଇଏ କଲେ ଯେଁ ବ୍ରାହ୍ମଣୀପ ମାମା ବି ସେ କହିଲା କଲା ହଁ ପକେଇ ଦେଇକି ଆଉ ତାପରେ ଦେଇ ପକେଇଦିଏ ଏଜାମ ଦେଇକି ଯମି କି ନ ଯମି ସେତେବେଳେ ଦେଖିନବି
ହଁ ମତେ ପକେଇଛୁ ଯେତେବେଳେ ଏଜାମ ଦେଇ କମା ଯିବୁନାଇ ଯେ ପକେଇଛୁ ଏଜାମ ଦେଇ ଯା କଣ ହେଲା କିଛି ନାହିଁ ତୁ ଯା ତୁ ଟେନସନ କାଇଁ ହ‌ଉଛୁ। ଯାହା ହବାରଥିବ ହବ ଆମେ ଥରେ ଦିଥର ଆମେ ଚେଷ୍ ଟା କରିବା। ଆମେବି ସବୁ ଜିନଷ ଟାକୁ ଆମେବି କରିବାର ଅଛି।
ତ ତା ପରେ ମୁଁ କହିଲି ଦିଏ ଥର ଥରେଦିଥର ଦେଖିବା ଏକ୍ଜାମ ଇଏ ହେଇକି କାଳେ କୁଆଡ଼େ ଇଏ ହେଇଯିବ। ଭାଗ୍ୟ ଉପରେ କିଏ କହିପାରିବ ନାଇଁକି?
ସେଇ ହେଲା କଥା।
ଜଣେ ଜଣେ ନ ପଢିକି ବି ସେ ଚାକିରି ପାଇକି ବସ୍
ଶୁଣ ଦେଖେ ଯାହାକୁ ଯାହାକୁ ଲକ୍ ସାଥ୍ ଦବ କିଛି କରିପାରିବାନି ଆମେ ସେଠି ହେଲା ଯାହାକୁ ଲକ୍ ସାଥ ଦବ ଯାହାକୁ ଲକ୍ ସ୍ ସାଥ୍ ନଦବ ସେ ଟିକେ ଟିକେ ବାଟରୁ ବି ଖସି ଆସିବ। ଥିବ,
ହଁ ସବୁଠୁ ବଡ଼୍ ଜିନସ ହେଲା ଲକ୍।
ସେଇଟା ଲକ୍ ଯାହାକୁ ସାଥ୍ ଦବ ସେଇଟା ମୁଁମୋ ମୋ ସ୍ୱମୀଙ୍କ କ୍ଷେତ୍ରରେ ଇଏ କରିଛି। ମୋ ସ୍ୱାମୀଙ୍କର ଲକ୍ ସ୍
ଆଉ ପଛ ଘୁଞ୍ଚା କାହିଁକ ଦେବି ପକେଇଛି ଯଦି ଯାଇକ ଦେଇଦେଇକି ଆସିବି।
ନା ପଛଗୁଞ୍ଚା ଦବାକୁ ମୁଁ କହିନି ମୁଁ ତ କହୁଛି ତୁ ଯା ଏକା ପଛଗୁଞ୍ଚା କେବେ କୌଣସି ଜିନିଷରେ ଦବୁନି ଆଗେଇଛୁ ମାନେ ତାକୁ ଆଗକୁ ବଢି ଚାଲିବୁ ଯାହା ହବ ଏଣିକି ନାଇଁକି ସେମତି କିଛି ନାହିଁ ତୁ ପଢି଼ଛୁ ଇଏ କରିଛୁ କରିଚାଲେ ଯାହା ହବ ଦେଖାହବ ନାଇଁକି। କଣ ହବନି ହବନି ବଲେ ଆମେ ଆଗତୁରା ପାଦକୁ ଘୁଞ୍ଚେଇଦବା ହେଟା କେମତି ହବ ଆଗତୁରା ପାଦକୁ ଘୁଞ୍ଚେଇବା ନାଇଁ।
ସେୟାପା ଇଏ ଆସ୍ ଯି ଟିକେ ମୁଁ କାଇଁ ଦେଖିବା ପଢେ। ପଢ଼େ ଆଜି ଦେଖିବା ମୁଁ ଭାବିଛି ଇଏଟା ଆଜି କମ୍ପ୍ଲିଟ୍ ଯେମିତି ହଉ କରିଦେମି ଯଉ ଦିନ ରାତି ସୁଦ୍ଧା ଏଇ ଓଡିଆ ଟା ଆଜି କମ୍ପ୍ଲିଟ୍ କର୍ ତାପରେ ମ୍ଯାଥ୍ ତଥାପି ମୁଁ ଦେଖିଛିି ରିଜନିଙ୍ଗ ବହୁତ ଗୁଡ଼ାଏ ଦେଖ୍ ଏଇ ମ୍ୟାଥ କିଛିଟା ଦେଖିଛି ତଥାପି କାଲି ମ୍ୟାଥ ଟା କରିବି ମ୍ୟାଥ ତାପରେ ଇଂଲିଶ ରେ ସେମିତି ମୁଁ ଟିକେ ଦେଖିଛି ଇଂଲିଶ ଟା କରିବି ଆଉ ଏଇ କମ୍ପ୍ୟୁଟରରେ ବି ଟିକେ ଟିକେ ଦେଖିଛି। କମ୍ପ୍ୟୁଟର ଟା। ଆଉ ଏଇ ଜେନେରାଲ ନଲେଜ ଦେଖ୍ ସିଖିଛ ଟିକେ ଟିକେ କିନ୍ତୁ ଏ ଜେନେରାଲ ନଲେଜ କୁ ସାଇଡ କରିଦେବି ପୁରା କାରଣ ହେଟା ବହୁତ ଯାତ୍ରା। ଏଇଟା ଟିକେ ଟିକେ ଦେଖ୍
ଯେତିକି ହଉଛି ସେତିକି କୁ ଦେଖେ ପୁଣି ଅତି ଲୋଭ କଲେ ତୁ ସେଇ ଯୋଉ ପାଶ୍ ଞ୍ଚଟା କୁ ଆସୁଥିବ ସେ ପାଞ୍ଚଟାକୁ ବି ସରିଯିବ ଆଉ ଆସିବନି। ନା ନାକି
ହଁ ବା ଜେନେରାଲ ନଲେଜ ରେ କଣ କହିଲୁ ତୁ ଯୋଉଟା ପଢିବୁ ସେ ତା ବାହାରୁ ଆସିକି କୋଶ୍ଚିନ୍ ପଡ଼ିବ। କାହିଁକିନା ଓଡିଆ ଟା ତ ତୁ ତୋର ମାର୍କ ରଖିପାରିବୁ ରିଜନିଙ୍ଗ ଟା ମାର୍କ ରଖିପାରିବୁ, ମ୍ୟାଥ୍
ସେଇ ତ ଯୋଉଟାକୁ ମାର୍କ ରଖିପାରିବୁ ସେଇଟାକୁ ହିଁ କରିବୁ।
ହଁ ମ୍ୟାଥରେ କିଛିଟା ଆସିବ। ଆଉ ଦେଖୁଥୁନି ଇଏଟା ବି ମୋତେ ଟିକେ ଟିକେ ତଥାପି ଇଂଲିଶଟା ସହଜ ଲାଗୁଛି କେଉଠି କଣ ଇଏ ଲାଗିବ। ଏଇ ଯେ ଆମ ଇଏ ଏଇଟା ଇଏ କରିକି ସେଇଟା କିଛିଟା ଇଏ କରିହେବ। କମ୍ପୁଟରରେ ଦେଖ କେ ଫୁଲ ଫର୍ମ କି ପଡିବ ସେଇଟା ଟିକେ ଦେଖିଥିନି ତଥାପି ଆଉ ଟିକେ ଦେଖିବା ସେଇରା ଅ-ଅ ଦେଖିବା ତାପରେ ଭାଗ୍ୟ ଆଣିକି ଯାହା ଯଉଟା ପଡିଲା ଭାଗ୍ୟ
ମ ଦେ କଣ ହେଉଛି ଦେ ସେତ କିି ଓରିଡ୍ ହୋ ନା। ତ ଦେ
ମା ମଙ୍ଗଳା ଦୟାରୁ ଯଦି ହେଇ ଯାଆନ୍ତା ତ ବଢିଆ ହୁଅନ୍ତା।
ନା ସେଥିପାଇଁ କିଛି ବ୍ୟସ୍ତ ହ ନା ତୁ ଦେ, ଦେ ସବୁବେଳେ, ଭଗବାନଙ୍କ ଇଚ୍ଛା ଯେତେବେଳେ ଯାହା ଥିବ ସେଇୟା ହବ ଆଉ କଣ ହଉଛି ଏଟା।
ହଁ ବା ସେ ସେଇଟା ତ ସତ କଥା ତୁ ଯେଥିରେ ଇଏ କର
କେ ଶିକ୍ଷିତ ଉ-ଉ-ଉ-ଉ ଗୋଟେ କିଏ ରିଲେଟିଭରେ ନାହାନ୍ତି ଝିଅ ଆମ ଯୋଉ ଇଆ ପାଇଁ ଦେଖନ୍ତୁ। ମୋ-ଓ-ଓ ଦିଅର ମୋ ଦିଅର ପାଇଁ।
ହଁ ବା ନାହାନ୍ତି ଲୋ ସେମିତି କାହିଁଲ କିଏ ଲିଲେଟିଭରେ। ଏପଟେ ରିଲେଟିଭରେ କିଏ ଝିଅ ନାହାନ୍ତି। ସବୁ ତ ଭଲ ପାଇଲେ ଇଏରେ ଆଉ ଚାଲିଲା ଆଉ କଣ ଅଛି ଆଉ ସେ ଯୁଗ ଅଛି ନା ହେଇ ହଁ ନା ଡମ୍ ଡମ୍ କରିକି ଅନେଇଲୁ ଶୋଉଥିଲୁ ଶୋଉନୁ।
ଇୟା ପାଇଁ କହୁଥିଲେ କାହା ପାଇଁ କହିଲୁ ଏଇ ଯୋଉ ଭିକା ଭିକା ଝିଅ ଯୋଉ
କଣ?
ସାନଡା ଭିକା ଝିଅ ଯୋଉ ସାନଡା। ଭିକା ଝିଅ ଲୋ ଭି କା ଜିଅ
ଭି କା ହଁ ହଁ ସେ ବଡ ହବ କରିବ ଭିଗାଉ ନା।
ଏ ସାନଟା ପାଇଁ ଯେ ବୋ ଯୋଉ।
ହେଟାକୁ କରନା ଲୋ। ସାନଟାକୁ କରନା ତୁ ଯାହା କରିବୁ ସେଟାକୁ କରନା ତୁ। ମୋର ପସନ୍ଦ ନୁହଁ ତୁ କଣ କହୁଛୁ ବାହାରେ ଚାକିରି କରିଚି ବୋଲି ନୁହଁ ମତେ ତା ତାକୁ ପସନ୍ଦ ନୁହଁ।
ହୁଁ।
ସେ ଟା ଭାରି ଟିକେ ହୁଁ ଡେମକାରିଆଣି ଟା ଅଛି ସେ ଟା ଡେମ ଡେମକାରିଆଣି ଟା କିଏ କହୁଥିଲା କହନି।
ଏମୋ ବଡ଼ ବୋଉ କହୁଥିଲା।
ନା ନା ଜମା ନୁହେଁ ତୁ କ ତୁ କ ଆମ ଗାଁ ରୁ ଛାଡିକି କି ତୁ ଆଉ ଯୋଉ ଗାଁରୁ ଦେଖୁଛୁ ଦେଖେ ଆମ ଗାଁ ତ ମତେ ଯଦି ଯୋଉଟା ପସନ୍ଦ ଆସୁଥିବ ଆସୁଥିବ ନ ନାଇ ହେଭଳିଆ କରିବୁନି ତୁ ନା କି। ହେ ତୁ ଦେଖେ ତୁ ଗୋଟେ ଯାହାକୁ ଯାହା କରିବୁ।
ମା କଥାକୁ ମାମା କଥା ବି ମୋ ବଡ ବୋଉ କହୁଥିଲା।
ମାମା ରାଜି ହୁଅନ୍ତା କି ତାକୁ କରିକି ନେଇଯାଆନ୍ତୁ।
କୋଉ ମାମା କହିଲୁ।
ଏ ଯୋଉ ଆ ଏ ଯୋଉ ଓସ୍ତପାଳ ମାମା।
ହଁ।
ଓସ୍ତପାଳ ମାମା ଟା ତଥାପି ଭଲ ନୁହେଁ କି ଭଲ ଉଁ ଦେଖିବା।
କୋଉଟା କୁ ହେଟା ହେଟା କିଛି କରିବନି ଆସିବ। କିଛି କରିବନି।
କିଛି କାମ ଦାମ କରିବ କି ନାହିଁ କିନ୍ତୁ। କାମ ଦାମ ନ କଲେ ତା ବାଟରେ ସିଏ ରହିବ ତୋ ବାଟରେ ତୁ ମାନେ ଗୋଟେ କହୁଛି। କିନ୍ତୁ ସେଇଟା ସେଇଟା ଟିକେ ପ୍ରୋବଲେମ ଆଉ ସେଇଟା ହେଲା ପ୍ରୋବଲେମ୍ ପା କହୁଚି ରୋଷେଇ। ହଁ ଚିଲେଇଲା ଚିଲେଇଲା। ପୁଣି ଗାଧେଇବି ହଉ ଯାଆ। ତାକୁ ଅନଉଥାଏ ଟିକେ ରୋଷେଇ କରି। ଉଥାଏ ଆଉ।
ହଁ ମ ଚାରିିକର ଚାରିଟା ଦେଇ ଦଉନୁ ତକିଆ।
ନା ଲୋ ସେ ଟିକେ ଛାଡି ଦେଇେଗଲେ ସେ ଟିକେ କାନ୍ଦୁଛି ଟିକେ ସମୟରେ।
ଆଉ ତୋ ଶାଶୁ କୁଆଡେ ଗଲେ କି?
ସେ ଗାଧେଇ ଯାଇଛନ୍ତି।
ହୁଁ
ସେ ଏଇନା ନୁହେଁ ଘଣ୍ଟେ ପରେ ଆସିବେ ହାରି ସେ ଏଇନା ଆସିବେନି। ହୁଁ ବୁଝିଲୁ ନା। ମୋ ଶାସୁଙ୍କର ଗାଧୁଆ ଘଣ୍ଟେ ପରେ ଆସିବେ। ଭାରି ଅଳଶୁଆ ଲୋ। କହ ହାଲୋ।
ହଁ।
ହଉ ହଉ ତାହାଲେ ରଖୁଛି ଆଁ।
ହୁଁ ହୁଁ।
ହୁଁ